ହ୍ୟାଲୋ ହଁ ନମସ୍କାର।
ମୋର ଆବାଜ ଆପଣଙ୍କୁ ଏବେ ଆସୁଚି।
ହଁ ହଁ ହଁ ଶୁଗୁଛି।
ଓହୋ ଠିକ୍ ଅଛି ଆପଣ ଆବାଜ ବି ମୋ ପାଖକୁ ଶୁଗୁଚି ଭଲ ଲାଗୁଚି
ହଁ ହଁ ଆଉ ଦେହ ପା କେମିତି କଣ ହଁ ସେ ଭଲ ଅଛି। ବଲ ଅଛି ଏବେ ଖାଇ ପିଇକି ତ ଏବେ ଆସିଲୁ ଆଉ।
ହଁ ହଁ ହଁ ଆଉ ଆପଣ କୋଉଠି କୁଆଡ଼େ କୋଉଠି ଯାଇଥିଲେ କୋଉଠି?
ହଁ ବୁଲା ଆଡ଼େ ସେପଟକୁ ଯାଇଥିଲୁ ଯେ ଏଇ ହବ ଉଁ ମାସକ ତଳେ ଯାଇଥୁଲୁ।
ଓହୋ ମାସକ ତଳେ ଯାଇଥିଲେ କଣ ସବୁ ଦେଖିଲେ ସବୁ ଡ୍ୟାମ୍ ଫ୍ୟାମ କି? ଆମର ମନ୍ଦିର ସବୁ ଦେଖିଲେ ସେଠି?
ହୁଁ ହୀରାକୁଦୁ ଡ୍ୟାମ ଦେଖିଲୁ। ଆଉ ସମି ସମ୍ ସମଲେଶ୍ୱରୀ ବି ଯାଇଥିଲୁ ବୁଲିକିରି ଆସିଲୁ।
ଓହୋ ଡ୍ୟାମରେ ସବୁ କଣ କଣ ଡ୍ୟାମରେ ସବୁ କଣ କଣ ଦେଖିଲେ?
ଡ୍ୟାମରେ କଣ ଆଉ ତା ଭିତରେ ତ ଟର୍ବାଇନ ସବୁ ଦେଖି ଖିଆ କଥା ହେଲେ କିନ୍ତୁ ଆମର ଜଣେ ଷ୍ଟାଫ ଥିଲେ। ଆଉ କଣ ଡ୍ୟାମ୍ ଭିତରକୁ ଏବେ ପବ୍ଲିକ ଆଲାଉ ନାହିଁ ନା?
ଆଜ୍ଞ ଆଜ୍ଞା।
ଡ୍ୟାମ୍ ବନ୍ଦ୍ ଡ୍ୟାମ୍ ଉପରେ ଚଢ଼ିକି ଯିବାର ପବ୍ଲିକ୍ ଆଲାଉ ନାହିଁ ସେଇଟା ପୋଲିସର ପରିମିସନ ଦରକାର ଆଉ ଲୋକଙ୍କ ଚିହ୍ନା ଦରକାର ଷ୍ଟାଫଙ୍କ ତାଙ୍କର ଯଦି ଷ୍ଟାଫ୍ ଜଣେ ଚିହ୍ନା ଥିବେ ସେମାନେ। ମାନେ ଇଏ ତାଙ୍କ ଥ୍ରୋରେ ତମେ ଯାଇପାରିବ। ଆମର ଜଣେ ଆମର ଜଣେ ଷ୍ଟାପ୍। ଥିଲେ ତାଙ୍କର ରିଲେସନ୍ ଆମ ହଜବେଣ୍ଡ ସହିତ ତାଙ୍କର ରିଲେସନ୍ ଅଛି। ତାଙ୍କ ପାଖକୁ ଟିକେ ଫୋନ୍ କରିକି ଆମେ ଯାଇଥିଲୁ।
ହଁ।
କାହିଁକିନା ନକରିକିରି ଗଲେ ସିଏ କହିବେ। ଏଟା ଆପଣ ଦିନେ ଫୋନ କରିଥିଲେ ସିନା ଆମେ ଆଗ ପଲ୍ ପୁ ପୋଲିସର ପରମିସନ ନ ନେଇକି। କିରେ ଆମେ ତ ଯାଇପାରିବୁନୁ।
ହଁ।
କାରଣ ତାଙ୍କେ ସେମାନେ ସିନା ସେ ଡ୍ୟାମରେ ଏମ୍ପ୍ଲଇ ତେଣୁ ସେମାନେ ଡ୍ୟାମରେ କାରବାର କରୁଛନ୍ତି। ଯିବା ଆସିବା କରୁଛନ୍ତି ଆମେ ଯେଉଁଠୁ ପବ୍ଲିକ୍ ଯୋଉଠୁ ଆମକୁ ତ ଡ୍ୟାମ୍। ଛାଡ଼ିବେନି ତେଣୁ ଆମ। ଆମମାନଙ୍କର ଆଧାର କାର୍ଡ଼ ସହିତ ଗୋଟେ ପରିମିସନ୍ ଦରକାର ଡ୍ୟାମ୍ ଅପ୍। ଉପରେ ଯିବା ଲାଗି।
ଗୋଟେ ପରିମିସନ ହଉଛି ଷ୍ଟାପ୍ କପ୍। ପରିସି ପରିମିସନ ନା, ନା ତ ମୁଁ ଖାଲି ବାହାରେ, ବାହାରେ ଦେଖିଦେଇ ଆସିଲି। ଆଉ ତ ମୁଁ ଯାଇପାରିଲିିନି ଭିତରକୁ ଆଉ ମାନେ ଡ୍ୟାମ୍ କୁ ଯିବା ପାଇଁ ହେଲେ ଆଧାର କାର୍ଡ ଆଉ ଯୋଉ। ଭିତର ଷ୍ଟାପ୍ ଗୋଟେ ପରିମିସନ ଦରକାର ଆଉ ଆଚ୍ଛା, ଆଚ୍ଛା, ଆଚ୍ଛା।
ସେଠି ସେଇ ସରାଉଣ୍ଡ ଭିତରେ ଯେଉଁମାନେ ଅଛନ୍ତି ଡ୍ୟାମ୍ ର। ଉଁ ଉଁ ବୁଝାବୁଝି କରୁଛନ୍ତି ଆମର ଯୋଉ। ସେଇମାନଙ୍କର ଅ ପୋଲିସି। କ୍ଷ୍ୟୁଦ୍ର ତେଣୁ ତା ସେମାନେ ଆମର ଆଧାର କାର୍ଡ଼ ନେବେ ପ୍ୟାନ୍ କାର୍ଡ଼ ନେଇକରି ତାପରେ ପରିମିସନ ଦେବେ।
ହଁ।
ତାପରେ ଯିବାକୁ ପଡିବ ଆଉ।
ଓହୋ ତାହେଲେ ଆପଣ ତାହେଲେ ସମଲେଶ୍ୱରୀ ଗଲେ।
ସମଲେଶ୍ୱରୀ ଗଲୁ ସେଠି ଲଜ ରେ ରହିଲୁ।
ହଁ ସମଲେଶ୍ଵରରେ କ'ଣ ସବୁ ଦେଖିଲେ ସବୁ।
ସମଲେଶ୍ୱରୀଙ୍କ ମାଆଙ୍କ ଦର୍ଶନ କଲୁ କିନ୍ତୁ ଏବେ ତ ଆଗ। ଆଗୁରୁ ଯୋଉ ସମଲେଶ୍ୱରୀ ମାଙ୍କ ମନ୍ଦିର ଚାରିିକଡ଼ ଯାକ ବହୁତୁ ଦୋକାନ ବଜାର ଥିଲା। ଏବେ କିନ୍ତୁ ଭାଙ୍ଗିକିରି ପୁରା ଗଭର୍ଣ୍ଣମେଣ୍ଟ ବହୁତୁ ବଢିଆ କରିଦେଇଛି। ବଢ଼ିଆ ପୁରା ଚାରି କରଯାକ ପୁରା ଫାଙ୍କା କରିଦେଇଛନ୍ତି। ଆଉ ତା ସହିତ ଭଲ ଲାଗୁଛି। ଭକୁ ମୁଁ। ଲୋକ ମାନେ ଭକ୍ତମାନଙ୍କ ପାଇଁକି ଯିବା ପାଇଁକି ବହୁତୁ ସୁବିଧା। ଏଟା ପୁରା। ଟାଉନୁ ଓପରି କିିନି ରହିଛି ତ ନା ନଦୀ କୂଳରେ ସେ ରହିଛନ୍ତି ମା। ଯା ମା ରହିଛ ମା ହଁ ନଦୀ କୂଳରେ। ହେଲେ ଚାରି। ତାଙ୍କର ସରାଉଣ୍ଡୁ ପାର୍କିଙ୍ଗ ର ସୁବିଧା ଆଗୁରୁ ନଥିଲା ଏବେ ସେଇଟା ବି ବଢ଼ିଆ କରିଛନ୍ତି ଆଉ ପ୍ଲସ୍ ସେପଟରେ। ଖାଇବାରେ ବି ବ୍ୟବସ୍ଥା ଠାକୁରଙ୍କର ଭୋଗ ବି ତାଙ୍କର ସେଇଠି ବି ମିଳେ।
ଆଚ୍ଛା ତାଙ୍କର ସେଠି ଖାଇବା ପାଇଁ ମିଳେ କ'ଣ କ'ଣ ସବୁ ଖାଇବା ମିଳେ।
ସେଇ ନର୍ମାଲ ତାଙ୍କର ଅରୁଆ ଭାତ, ଡାଲମା, ଖଟା, ଖିରି ଆଉ।
ଓ।
ସେଇଟା ଟୋକନ ସିଷ୍ଟମ ଟୋକନ ସିଷ୍ଟମ କରିକିରି ଟୋକନ କାଟିବ।
ଆଜ୍ଞା ଆପଣ ମାନେ ବୁଲା କେ ବୁଲା କେମିତି କଣ ଗଲେ କି?
ଆମେ ଗଲୁ ଟ୍ରେନରେ ଗଲୁ।
ଓ ଟ୍ରେନ ଟ୍ରେନ ସୁବିଧା ହଁ ଅଛ।
ଏଇଠି ହଁ ଏଇଠୁ ଯାଉଛି ହୀରାକୁଦ କୁ ଗୋଟେ ଟ୍ରେନ୍ ଯାଉଛି ନା। ଆ ଯେଉଁ ଏଠି ବଲାଙ୍ଗୀର ଯାଉ
ବଲାଙ୍ଗୀର ଇଣ୍ଟରସିଟି ସେ ହୀରାକୁଦ ଯାଉଛି ଆଉ। ଓ ସେ ଟ୍ରେନରେ ଗଲେ ଟ୍ରେନରେ ଯାଇକି ତାପରେ କଣ ଲର୍ଜ ରହିଲେ ନା
ହଁ ହଁ। ସେଠି ଯେଉ କଣ ସମ୍ବଲପୁରରେ ଲର୍ଜରେ ରହିଲୁ ଲର୍ଜରେ ଆମର ସମଲେଶ୍ଵରୀ ମାଆ ଙ୍କ ଦର୍ଶନ କଲୁ।
ହଁ।
ଦର୍ଶନ ସରିଗଲା ତାପରେ ସେଠି ଖାଇସାରିକିରି ଆମର ସେ ଯେଉ ବୁର୍ଲା ଆଗ ସମ୍ବଲପୁ ର ପଡ଼ିବ ତାପରେ ବୁର୍ଲା ପଡ଼ିବ।
ଆଜ୍ଞା।
ହୁଁ। ତାପରେ ପୁଣି ଗୋଟେ ଗାଡ଼ି କରିକିରି ସ୍ ବୁର୍ଲା ଗଲୁ ଆଉ। ବୁର୍ଲା ହୀରାକୁଦ ଡ୍ୟାମ୍ ଦେଖିବା ପାଇଁ। ଗଲୁ ସେ ଷ୍ଟାପ ଙ୍କ ସହିତ କଥାବାର୍ତ୍ତା ହେଇଥିଲୁ। ଆଉ ସିଏ ତାପରେ କହିଲେ ହଉ ମ୍ୟାଡ଼ମ୍ ଆସନ୍ତୁ ଆମକୁ ଟିକିଏ ନେଲେ ଡ୍ୟାମ୍ ଉପରେ ଗାଡ଼ିରେ ପର୍ସନାଲ୍ ଗାଡ଼ି ନେଇକି ଯାଇଥିଲୁ।
ଆଜ୍ଞା।
ତେଣୁ ସେଥିରେ ଗଲୁ ତାପରେ ଏପଟରେ ଉ ଅଛି ଡ୍ୟାମ ର ଏପଟରେ ହଉଛନ୍ତି ଜବାହାର ମିନାର ଗାନ୍ଧୀ ମିନାର ଦୁଇଟା ମିନାର ରହିଛି ହଁ ହଁ। ଆଉ ସେ ମିନାରକୁ ଚଢ଼ିଲୁ। ଉପରେ ପାହାଡ ଉପରେ କି ହଁ। ହୁଁ ହୁଁ ସେ ଡ୍ୟାମ୍ ର ଦୃଶ୍ୟଟା ବହୁତ ସୁନ୍ଦର ଦେଖି ସେ ମ୍ୟାନ ମିନାର ଉପର କୁ
ଦେଖାଯାଉଥିବ ପାଣି ଆଉ ଗୋଟେ ପଟେ ଦେଖାଯାଉଥିବ ପୁରା ଖୋଲା ପଡିଆ ପୁରା।
ହଁ ହଁ ହଁ।
ଆଛା।
ତାପରେ ଜବାହାର ବିନ୍ ଜବାହାର ମିନାରରେ ରହୁଛି ପୁଁ ଉଁ ପାର୍କ ରହୁଛି। ସେଠି ଫୁଲ ଫୁଲର ସବୁ ବିଭିନ୍ନ ପ୍ରକାର ଫୁଲ। ଗୋଲାପ ଫୁଲ ଟା ତ ପ୍ରସିଦ୍ଧ ବେଶି ଆଉ ହ ବହୁତ ସୁନ୍ଦର ସାଇଜ କରି ଲଗେଇ ହଁ।
ଜବାହାର ମିନାର ସେଇଠି ସାଇଜି କରି ଲଗେଇ ଥିବେ ମନମୁଗ୍ଧ ବି ହେଇଯାଉଥିବ ଦେଖୁଥିବ କେତେ କେତେ ବଢିଆ ଗଛ ସବୁ ଫୁଲ ଲଗେଇଛନ୍ତି କେତେ ସବୁ ସୁନ୍ଦର
କରିଛନ୍ତି।
ଆଜ୍ଞା।
ତା ଲାଗି ବହୁତ ଲୋକ ବି
ତାପରେ ଆପଣ ତାପରେ ଆପଣ ଏପଟେ ଗଲେ ଘଣ୍ଟେଶ୍ଵରୀ ଗଲେ?
ତା ପର ଦିନ ଗଲୁ। ସେଦିନ ସେ ଡ୍ୟାମ୍ ଦର୍ଶନ କରି ଦ ଡ୍ୟାମ୍ ଦେଖି ବୁଲି ଜବାହାର ମିନାର ଗାନ୍ଧୀ ମିିନ୍ଧାରାର ଦର୍ଶନ କରିକିରି, ମାନେ ବୁଲାବୁଲି କରି ଫେରିଆସିଲୁ ଲଜ୍ ରହିଲୁ ସେଦିନଟା। ରାତିରେ ହଲ୍ଟ କଲୁ ତାପଦିନକୁ ଗଲୁ ଘଣ୍ଟେଶ୍ୱର। ଘଣ୍ଟେଶ୍ୱରୀ। ଘଣ୍ଟେଶ୍ୱରୀ ରେ ଚି ପିପିଲି ମା ଦେଇକିରି ଯିବାକୁ ପଡ଼ିବ ଆଉ, ସେ ଟିକିଏ ଦୂର ଅଛି। ତାଙ୍କର ବି ସେ ଶିଶିଟିବି ହଁ ଦୂର, ତାଙ୍କର ବି ସିଠି ହଁ ସମ୍ବଲପୁରଟା ଠୁ ଦୂର। ଆଉ ସେଠି ବି ମଧ୍ୟ ବି ଟିକେଟ୍ ସିଷ୍ଟମ୍ ଅଛି।
ଆଜ୍ଞା।
ହଁ ଟିକେଟ୍ କରିକରି ଯିବାକୁ ପଡ଼ିବ ଆଉ। ମୁଁ ଚିପିଲି ମା ଯୋଉ ଇଏ ବ୍ରିଜ୍ ଦେଇକିରି। ଯିବାକୁ ପଡ଼ିବ। ଏବେ କଣ ରୋଡ଼ ସିଷ୍ଟମ କରିଦେଲେଣିି ହେଲେ କିନ୍ତୁ ସେ ତାଙ୍କର ସରୁ ନ୍ୟୁର ପୁରା ଡ୍ୟାମ୍ ଉପରକୁ ଯଉ କଣ ଉପରେକିନି ତାଙ୍କର ଛୋଟିଆ ସରୁର ଗୋଟେ ରାସ୍ତା କରିଛନ୍ତି। ସେଥିରେ ଯାଇଙ୍କି ଘଟେଶ୍ୱରୀ ମାଆଙ୍କ ଦର୍ଶନ କଲୁ।
ହୁଁ।
ମାଆଙ୍କ ଦର୍ଶନ କରି ସେଠୁ ଫେରିଲୁ ପୁଣି ଫେରିଲୁ ଆସିଲି ହୁମା ଧୁମା ଗନ।
ଓ ହୋ ହୋ ହୋ।
ବକ୍ରମନ୍ଦିର ଗୋଟେ ସେଠି ଅଛି ସେଟା ଟିକେ ଦୂର ହବ ଟିକେ ଆଉ ଟିକେ।
ହଁ।
ସେଇ ଗାଡି ତ କରିଥିଲୁ ସେଇଥିରେ ପୁଣି ପଳେଇଲୁ ଆଉ। ଯୋଉ ଘଣ୍ଟେଶ୍ୱରି ଦର୍ଶନ କଲୁ ଦର୍ଶନ କରି ମାଆଙ୍କ ଦର୍ଶନ କରି ଫେରିଲୁ।
ଘଣ୍ଟେଶ୍ୱରୀ ବୈଶାଖୀ ଅଧିକ ବୋହୁତ୍ ଟାଇମ୍ ଲାଗେ ପୁରା। ହୁଦିବା ମାନେ ଯିବା ପାଇଁ।
ହଁ ବୋହୁତ୍ ସମୟ ଲାଗିଲା।
କାହିଁ ନା ମତେ ଲାଗେ ସମ୍ବଲପୁର ରୁ ହବ ବୋଧେ ଷାଠିଏ ସତୁରି କିଲୋମିଟର। ଆଉ ଏଇଟା ତ ଚିପଲି ମାରୁ ଏଇଠୁ ହବ ଯେ କୋଡିଏ କିଲୋମିଟର ପାଖା ହବ। ମାନେ ସ ବୁର୍ଲା।
ହଁ।
ଆଉ ବୁର୍ଲା ରୁ ଘଣ୍ଟେସ୍ଵ-ମତେ ଲାଗେ ମା ଲାଗେ ସେଇ ବୋଧେ ସତୁରି ଅଶୀ କିଲୋମିଟର ପାଖା ପାଖି ଲାଗେ। ମାନେ ପାଖାପାଖି ଆଉ ଶହେ ଷାଠିଏ କିଲୋମିଟର ମାନେ ବୋହୁତ୍ ଟାଇମ୍ ଲାଗିଥିବ ଆଉ। ଦି ଘଣ୍ଟା ପାଖାପାଖି ପୁରା ଆଉ। ଏ ହୁମା ହୁମା ଦୁମାରେ କଣ ସବୁ ଦେଖିଲେ?
ସେ ହଉଛି ଶିବଙ୍କ ଲିଙ୍ଗ ଶିବ ବକ୍ର ମନ୍ଦିର କହୁଛନ୍ତି ସେଟା ମନ୍ଦିରଟି ପୁରା ବଙ୍କା।
ବଙ୍କା ପରା।
ହଁ ଆଉ ସେଇଠି ଶିବ ପୂଜା ପାଉଛନ୍ତି ଆଉ। ଆଉ ମା ମାଛ ହଁ ହଁ ସେ କଣ ତାକୁ କି ମାଛ କହୁଛନ୍ତି ବା କଣ? କୁମୁଟି ନା କଣ ଗୋଟେ ମାଛ ଅଛି? ବହୁତ୍ ମାଛ ତାକୁ ଆଉ ଲୋକ ଧରନ୍ତିନି ଖାଆନ୍ତିନି ତାଙ୍କର ସେଟା ସେ ମାଛକୁ ଖାଦ୍ୟ ଦିଅନ୍ତି ହେଲେ ସେ ଭଲ ଦେଖ୍ ଦେଖାଯାଉ ବହୁତ୍ ବଡ଼ ବଡ଼ ମାଛ ସବୁ ପୁରା। ହୋଲ ଭିତରେ ଥିବେ ଖାଦ୍ୟ ଦେଲେ ସବୁ ଯାଏ ମାଛ ଘେରିକିରି ଆସିବେ। ଖାଇବେ। ଆଉ ଗୋଟେ ଡଙ୍ଗାରେ ପାର ହେଇକରି ଆଉ ଗୋଟେ ଜାଗାକୁ ଗଲେ ସେଇ ପାହାଡ଼ ଉପରେକିନି ସେ ଗୋଟେ ସ୍ତ୍ରୀ ଲୋକ ମାଛ କାଟୁଥୁବ ପନିକି ଧରିକିରି ଆଉ ସେ
ଆପଣ ସେଇଠି ଦେଖିଚନ୍ତି ସେଠି ଯୋ କୋଉ କୁହନ୍ତି ଯୋଉ ପଥର ହେଇଯାଇଥାଏ ଜଣେ
ପଥର ହେଇଯାଇଥିଲେ ହଁ ହଁ ହଁ ଗୋଟେ ସ୍ତ୍ରୀଲୋକ ହଁ ସେଇଟା ଗଲୁବା ଡଙ୍ଗାରେ। ହେଇଟା ସେଇ ଡଙ୍ଗାରେ ଯିବାକୁ ପଡ଼ିବ।
ଆଚ୍ଛା ଆଚ୍ଛା ସେ ମାନେ ପଥର ପୁରା ଦେଖାଯାଉଛି?
ହଁ। ସେ ଡଙ୍ଗାରେ ଗଲୁ ସିପ୍ ଟି ଖାଲି ରହିଯି ଯେ ସେଟା ଟିକେ ପାହାଡ ଉପରେ ପାହାଚ ହେଇଛି ଉପରେ ହେଲେ ସେ ସେ ମଧ୍ୟ ବି ଶିବ ଏମିତି ଶୋଇଚନ୍ତି ଶିବଙ୍କର ମୂର୍ତ୍ତି। ତା ଉପରେ ମା ତାଙ୍କର ପାଦ ଦେଇଚନ୍ତି ତାଙ୍କ ଛାତି ଉପରେକିିନି ଆଉ ସେ ଟି ସ୍ତ୍ରୀ ଲୋକଟି ଗୋଟେ ମାଛକୁ ଧରି ପନିକିରେ ଧରିଛି ସେ ପଥର ହେଇଯାଇଛି। ତେବେ ସେହିଦିନି ଠାରୁ ମାଛ ସବୁ କେହି ସେଠି ଧରନ୍ତି ନାହିଁ।
ଓ ମାନେ ପୁରା ଦେଖାଯାଏ କେମତି ମାଛ କେମତି କାଟୁଛି ପ
ହଁ ହଁ ହଁ।
ଓ ହୋ ହୋ ହୋ ହୋ।
ସେଇ ହଁ ସେଇଟା ପ୍ରତ୍ୟକ୍ଷ ସେଇଟା ଆଗରୁ ସ୍ତ୍ରୀ ଲୋକମାନେ କିଏ ମାରିଥିବ ଧରିକି ମାଛ କାଟୁଥୁବ। ସେଇ ସମୟରେ ପଥର ହେଇଯାଇଛି ଆଉ ଏଟା ଗୋଟେ ଦେଖେଇଛନ୍ତି ଆଉ।
ଓ ହୋ ହଁ।
ହୁଁ।
ଆଉ ସବୁ କଣ ସେଇଠି କ କ ଲଞ୍ଚ ମାନେ ଲଞ୍ଚ ଟା କୋଉଠି କଲେ? କ ମ ସମଲେଶ୍ୱର ରେ ନା?
ଠିକୁଲୁ ପୁଣି ଫେରିଲୁ ଫେରିଲା ପରେ ସମଲେଶ୍ୱରୀ ମାଙ୍କ ପାଖରେ ପୁଣି ଆଉ ଟିକେ ଦର୍ଶନ କଲୁ ଥରେ ଦର୍ଶନ ତା ପୂର୍ବ ଦିନ କରିଥିଲୁ ତାପରେ ପୁଣି ଦର୍ଶନ ପୁଣି କରିଲୁ ଟୋକନ ସିଷ୍ଟମ୍ କରିଥିଲୁ ତ। ଖାଇଲୁ ଆଉ ଖାଇକିରି ତାପରେ ଲଜକୁ ଫେରିଆସିଲୁ ଆଉ ରାତ୍ ତି ଇଏ ପାଞ୍ଚଟା ବେଳର ଗୋଟେ ପୁଣି ଅଛି ଟ୍ରେନ୍। ରିଟର୍ଣ କଲୁ ଆଉ ହୁଁ ହୁଁ ହୁଁ ହୁଁ
ଯା ହଉ ଭଲ ଭଲ ଯାଅ ଭଲ ଜର୍ନିଂ କଲେ। ହଉ ଆଜ୍ଞ ମୋରୋ ଟେ କଲ ଆସିଲି ମୁଁ ଆପଣକୁ ପରେ କଲ କରୁଚି ଆଉ।
ହଁ ହଉ ହଉ ହଉ ରଖୁ